ହାଲୋ
ହାଲୋ।
ଆଜ୍ଞା ନମସ୍କାର।
ନମସ୍କାର ଗୁଡ଼୍ ମର୍ନିଙ୍ଗ।
ସୁପ୍ରଭାତ।
ସୁପ୍ରଭାତ କଣ କରୁଥିଲେ? ଆମେ ଏଇ ବାଲକୁନିରେ ବସିକି ବର୍ଷାର ମଜା ନେଉଥୁଲୁ।
ଆଚ୍ଛା ଆଚ୍ଛା ଆମେ ବି ଆଡୁ ବର୍ଷାର ମଜା ନେଉଥୁଲୁ।
ଆଚ୍ଛା ଆଉ ଆଜି କଣ ଖାଇଛନ୍ତି ସକାଳର ଜଳଖିଆ।
ସକାଳେ ଅଟାର ଚକୁଳି ପିଠା ଖୁଆହେଇଛି ଆଉ ସପୁରି ଜୁସ୍ ପିଆ ହେଇଛି ଆପଣ
ଆଚ୍ଛା ଭଲ ହେଲ୍ଦି ଖାଇବା ଖାଇଛନ୍ତି ସକାଳୁ।
ଆଜ୍ଞା। ଆପଣ
ଆମେ ମଧ୍ୟ ଆମେ ମଧ୍ୟ ଅମୃତଭଣ୍ଡା ଖାଇଥିଲୁ।
ଆଜ୍ଞା।
ପାଚିଲା ଅମୃତଭଣ୍ଡା ତାପରେ ବୁଟର ଚିଲିକା
ଆଚ୍ଛା। ଆଚ୍ଛା ଚ୍ଛା।
ଆମ ନାଁ ହଉଚି ମନସ୍ମିତା।
ଆଛା।
ଶୁଣା ହଉଚି ମୋ କଥା।
ଆଜ୍ଞା ହଁ ଶୁଣା ଯାଉଚି।
ମୋ କଥା ଶୁଣା ଯାଉଚି ତ ଆଛା ହଉ
ଆଜ୍ଞା ହଁ ଶୁଣା ଯାଉଛି।
ଆଜ୍ଞା ଏଇ ବର୍ଷା କାରଣରୁ ଦୂରାଭାଷାରେ ଟିକେ ପ୍ରୋବ୍ଲେମ୍ ବାହାରୁଛି ତ।
ଆଛା ନାଇଁ ନାଇଁ ମୋର ଦୁରଭାଷରେ ପ୍ରୋବ୍ଲେମ ବାହାରୁଚି ନା ଆପଣଙ୍କର?
ଆମ୍ଭର ଟିକେ ବାହାରୁଛି।
ଆଚ୍ଛା ଆମର ବି ଟିକେ ବାହାରୁଚି କିନ୍ତୁ ଏବେ ଟିକେ ଦୂର୍ଭାଷରେ
ଚଳିବ।
ଆସିଛି ଚଳିବ ହଁ। ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ଆମର ବାପା ମା। ଅ ମୁଁ ମୋ ସାନ ଭଉଣୀ ସାନ ଭାଇ। ଆଉ ଆପଣଙ୍କ ପରିବାରରେ ସବୁ କିଏ କିଏ ଅଛନ୍ତି?
ଆଛା।
ଆଚ୍ଛା ଆପଣଙ୍କର ସବୁ କିଏ କିଏ ଅଛନ୍ତି? ଆମକୁ ଏଇ ଜଷ୍ଟ କୋଡିଏ ବର୍ଷ ହେଲା।
ଆଚ୍ଛା ଆଛ ହେଲେ ଏବେ କଣ
ଆମେ ଏବେ ବାହାରକୁ ବିଦ୍ୟାଳୟ ମହାବିଦ୍ୟାଳୟ ଗମନ କରୁନାହୁଁ ଏବେ ଘରେ ବସି ପାଠ ତ ହ୍ୟାଲୋ ଶୁଣାଯାଉଛି ମୋ କଥା
ଆ ହଁ ଶୁଣା ଯାଉଛି
ଟିକିଏ ଭଏସ୍ କଡ଼ ହଉଛି
ହଁ ହଁ ହଁ ଏବେ
ହଁ ଶୁଣା ହଉଛି ଆମେ ଏବେ ବିଦ୍ୟାଳୟ ମହାବିଦ୍ୟାଳୟ ଯାଉନାହୁଁ ଆମେ ଘରେ ବସି କି ପାଠ ପଢ଼ୁଛୁ ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି
ମୋ ଘରେ ମୋ ବାପା ମା ମୁଁ ଆମେ ତିନି ଜଣ ଆଉ
ଆଛା ଆଉ ବାବା ମାମା ଆପଣଙ୍କର ଦେହ ଭଲ ଅଛି
ହଁ ଭଲ ଅଛି ଆଉ ଆପଣଙ୍କର
ହଁ ଆମେ ସମସ୍ତେ ମଧ୍ୟ ଭଲ ଅଛୁ ଆଉ ଆପଣ କଣ ପାଠ ପଠି ପଢୁଛନ୍ତି ନା ଚାକିରୀ କରୁଛନ୍ତି କି କଣ କରୁ
ନାଇଁ ମୁଁ ପାଠ ପଢୁଛି ପାଠ ପଢୁଛି ହଁ ବିଟେକ୍ କରିବି ଆଉ
ଆଛା ଭଲ
ଆଜ୍ଞା ହଉ ଆଜ୍ଞା ହଁ
ଆଛା ଆଉ ଆପଣ ଆପଣ କୁଆଡେ ବୁଲାବୁଲି କରିବାକୁ ଭଲ ପାଆନ୍ତି କି ନାଇଁ
ହଁ ବହୁତ ବୁଲେ ବୁଲି କରିବାକୁ ବହୁତ ଭଲ ଲାଗେ ମତେ ଯେହେତୁ ଏ ବର୍ଷା ପ କଉଛି ଏତେ ବୁ ଲି ହଉନି ଏବେ ବୁ ଲନ୍ତି ଜଣଙ୍କ ସହି
ଆଚ୍ଛା ଆଚ୍ଛା ହଁ ହଁ ହଁ ଟିକିଏ ଭଏସ୍ କଟ୍ ହଉଛି
ହଁ ହଁ ଆପଣଙ୍କୁ ବୁଲିବାକୁ ଭଲ ଲାଗେ କି ନା ନାହିଁ
ମତେ ତ ବହୁତ ଭଲ ଲାଗେ ମୋତେ କିନ୍ତୁ ବର୍ଷା ପାଗରେ କୁଆଡେ ଯିବା ପାଇଁ ଭଲ ଲାଗେନି ଯେହ ହେତୁ ବାହାରେ କାଦୁଅ ଥାଏ ମତେ ଟିକେ ଜନ୍ତୁ ଜୁନ୍ତା ରୁ ଭୟ ସେଥିଲାଗି ମୁଁ ବାହାରକୁ ଯିବାକୁ ପସନ୍ଦ କରେନି ଏଇ ବର୍ଷା ଦିନେ କିନ୍ତୁ ମୋତେ ଶୀତ ଦିନେ ବୁଲିବା ପାଇଁ ବହୁତ ଭଲ ଲାଗେ
ଓହୋ ମତେ ସବୁଆଡେ ବୁଲିବା ପାଇଁ ବହୁତ ଭଲ ଲାଗେ ଖାଲି ଏବେ ବର୍ଷା ପକଉଛି ବୋଲି ଯାଇ ହଉନି
ଆଚ୍ଛା ଆଜ୍ଞା
ଆଜ୍ଞା ଆଉ କଣ କୁହନ୍ତୁ କିଛି ଗପ କୁହନ୍ତୁ
ଆ ହଁ ହଁ ଶୁଣା ହଉଛି ଶୁଣା ହଉଛି
ଆଉ କିଛି ଗପ କୁହନ୍ତୁ
ଆଚ୍ଛା ଆ ଆମ ଛୋଟ ବେଳରେ ଗୋଟେ ବହିରେ ଗପ ଥିଲା ମୁଁ ସେଇଟା ଆପଣଙ୍କୁ ଶୁଣଉଛି ଆପଣ ଧ୍ୟାନ ର ସହିତ ଶୁଣନ୍ତୁ
ଆଜ୍ଞା ଆଜ୍ଞା କୁହନ୍ତୁ
ଆଚ୍ଛା କଣ ହେଇଚି ନା ଅ ଗୋଟେ ଗାଁରେ
ହଁ
ହଁ ବହୁତ ମରୁଡି ପଡିଥିଲା ବହୁତ ଜୋରରେ ଖରା ବି ହଉଥିଲା ତ
ଆଜ୍ଞା
କଣ ହେଇଛି ଦିନେ ଗୋଟେ କାଉଟେ ଉଡି ଉଡି ଆ କାଶରେ ଯାଉଥିଲା ତାକୁ
ଆଜ୍ଞା
ଏଇ ଯୋଉ ଖରାର ପ୍ରକୋପରେ ଏତେ ଜୋର ଶୋଷ ଲାଗିଲା ଯେ, ଶୋଷିଲା ହେଇ ସେ ଖାଲି ପାଣି ଖୋଜିବାକୁ ଲାଗିଲା, ଯଦି କୋଉଠି ନ ନଦୀ ନାଳ ପୋଖରୀରେ ପାଣି ଟିକେ ମିଳି ଯାଇଥାନ୍ତା, ସିଏ ତାର ତୃଷ୍ଣା ମେଣ୍ଟେଇ ଘରକୁ ଫେରି ଯାଇଥାନ୍ତା। କିନ୍ତୁ ତାକୁ କୋଉଠାରେ ବି ପାଣି ଦିଶିଲା ନାହିଁ, ସେ କଣ କରିବ ଆକାଶରେ ଉଡି ଉଡି ଉଡି ଉଡି ବୁଲିଲା ଖାଲି, ଜଳସନ୍ଧାନରେ ବୁଲିଲା, ଖୋଜି ବୁଲିଲା।
ହୁଁ
ଆ କିଛି ବାଟ ଗଲା ପରେ ଦେଖିଲା ଗୋଟେ ମାଠିଆଟାରେ କିଛି ପାଣି ବୁନ୍ଦାଏ ପଡି ରହିଚି, ସେ ବହୁତ୍ ଖୁସିର ସହିତ ତଳକୁ ଆସିଲା ଏବଂ ଦେଖିଲା ସେ ମାଠିଆରେ କି କିଛି ଜଳ ଅଛି, ହେଲେ ତା ଥଣ୍ଟ ଦ୍ଵାରା ସେ ପିଇ ପାରିଲା ନାହିଁ।
ଆଛା।
ତେଣୁ ସେ କଣ କରିବ, ବହୁତ କଷ୍ଟର ସହିତ ଭିତରକୁ ଭିତରକୁ ପଶିକି ଥଣ୍ଟ ବୁଡଉଥାଏ କିନ୍ତୁ ପାଣି ତା ପାଟିକୁ ଆସି ପାରୁନଥାଏ ତ, ସେ ପିଇ ପାରୁନଥାଏ। ଯେହେତୁ ସେ ଗୋଟେ ପକ୍ଷୀ, ସେ କଣ ଆମ ମଣିଷର ମନ ଭାବନା କିଛି ଜାଣିପାରିବ? ହେଲେ ବି ତାକୁ ଭଗବାନ୍ ଏତେ ବଢିଆ ମନୋଭାବ ଶକ୍ତି ଦେଇଛନ୍ତି ଯେ, ସେଇଟା ମନରେ ଚିନ୍ତା କରି ଗୋଟେ ପ୍ରକାରର ଅ ଗୋଟେ ପ୍ରକାରର ଆଇଡିଆ ଭାବିଲା।
ଆଛା।
ଆ କିଛି ପାଖରେ ପଡିଥିବା କିଛି ଗୋଡି ଗୁଡି କୁ ଉଠେଇ ଆଣି ସେ ମାଠିଆ ଭିତରେ ପକେଇବାକୁ ଲାଗିଲା, ଉଁ ଦେଖୁ ଦେଖୁ ଖୁୁ ଧୀରେ ଧୀରେ ସେ ପାଣି ଉପରକୁ ଉଠିବାକୁ ଲାଗିଲା, ସେ କହିଲା, ଯଦି ମୁଁ କିଛି ବଡ ବଡ ଗୁଡି ଗୁଡିକୁ ଆଣିକି ପକେଇ ପାରିବି ତାହେଲେ ମତେ ଜଲ୍ ଦି ପାଣି ପିଇବାର ସୁଯୋଗ ମିଳିବ।
ହଁ।
ତ ସେ ପୁଣି ମାଟି ପାଖକୁ ଯାଇକି ଗୋଡି ସନ୍ଧାନରେ ଲାଗିଗଲା। କିଛିଟା ଗୋଡି ଆଣିକି ପକେଇ ସାରିବା ପରେ, ତା ପାଟି ପାଖକୁ ପାଣି ଆସିଗଲା ପହଞ୍ଚି ଗଲା, ତେଣୁ ସେ ଖୁସିରେ ପାଣି ପିଇବାକୁ ଲାଗିଲା, ପାଣି ପିଇ ଭଗବାନ୍ କୁ ଧନ୍ୟବାଦ ଜଣାଇଲା ଯେ, ଏତେ ବଡ ଖରାରେ ତା ତୁସ୍ନା ମେଣ୍ଟି ଗଲା। ତେଣୁ ସେ କଣ କରିବ, ପାଣି ପିଇ ସାରି ମନ ଖୁସିରେ ଆ ଆକାଶରେ ଉଡିଗ ଅଲା, ଯୋଉଠି ତା ପରିବାର ଥିଲେ, ସେଠିକି ସେ ଫେରିଗଲା।
ଆଛା।
ତ ଆମେ ଏଥିରୁୁ କଣ ଶିଖିବାକୁ ପାଇଲେ?
କି ଯେତେ ଯାହା ହେଲେ ବି ଆମକୁ ସବୁବେଳେ ଗୋ ଗୋଟେ ଜିନିଷକୁୁ ପାଇବା ପାଇଁ ପରିଶ୍ରମ କରିବା ଦରକାର।
ଆଜ୍ଞା।
ଆଜ୍ଞା।
ପରିଶ୍ରମ କଲେ ଆମକୁ ସବୁ ଜିନିଷ ମିଳିଯାଇପାରେ।
ଆଜ୍ଞା ହଁ।
ଆଛା, ଆଉ ବସିକି ଟିକେ ବର୍ଷା ଦେଖୁଚୁ। ଆଉ ଆପଣଙ୍କର ଦି ପହର ଖାଇବାରେ କଣ ହେଇଚି ସବୁ? ରୋଷେଇ, ମାମା ଆପଣଙ୍କର ସବୁ କଣ ରୋଷେଇ କରିଛନ୍ତି?
ଆଜ୍ଞା ଆଜ୍ଞା, ଆଜ୍ଞା, ଭାତ୍ ଭାତ, ଡାଲି, କଲରା ଭଜା, ଆଉ କଣ ପାଗ ଫାଗ ହବ। ସେତିିକି ଖିଆ ହବ ଆଉ କଣ ଆଳୁ ଭଜା ଫଜା କରି ଡାକା ହବ।
ଆଚ୍ଛା ଆଚ୍ଛା। ଆମର ମଧ୍ୟ ସେଇ ପ୍ରକାର କିଛି ଆମର ମଧ୍ୟ ସେଇ ପ୍ରକାର କିଛି କିଛି ଖାଦ୍ୟ ବନା ହେଇଛି। ଆଁ ବର୍ଷା ପାଗରେ ଗରମା ଗରମ ଖାଦ୍ୟର ମଜା ଉଠେଇବୁ ଆମେ।
ହଁ ବଢିଆ ଲାଗେ ଆପଣଙ୍କୁ ଆପଣଙ୍କ ଭ୍ରାତା ଶ୍ରୀ ଆଉ ଭଗିନୀ କୁ ଆ ମାନେ କଣ କରନ୍ତି?
ଭ୍ରାତାଶ୍ରୀ ତ ଏବେ ମହାବିଦ୍ୟାଳୟ ଯାଉଛନ୍ତି ପାଠ ପଢିବା ନିମ ନ୍ତେ ଭଗିନୀ ମହାଶୟ ଖାଲି ତାଙ୍କର ସାଙ୍ଗସାଥି ମାନଙ୍କ ସହିତ ବାର୍ତାଳାପ କରୁଛନ୍ତି।
ଆଚ୍ଛା ଆଚ୍ଛା ଓ ଆପଣ କେତୋଟି ଗଛ ଲଗେଇଲେଣି?
ଆମେ ତ ଜୀବନରେ କେତୋଟି ଗଛ ଲଗେଇଲୁଣି ତା ତ ଗଣନ କରିନାହୁଁ। ହେଲେ ବି ଏମିତି କହିବାକୁ ଗଲେ ଦଶ ପନ୍ଦରଟା କୋଡିଏଟା ଖଣ୍ଡେ ଲଗେଇଥିବୁ। ଆଜି ପର୍ଯ୍ୟନ୍ତ ମୁଁ ଭାବୁଛି କି ଯେତେ ପର୍ଯ୍ୟନ୍ତ ହେଲାଣି ସେତେ ପର୍ଯ୍ୟନ୍ତ ଆହୁରି ଅଧିକ ଗଛ ଗଛ ଲଗେଇବା ଜରୁରୀ, ଯେହେତୁ ମୋର ଆଉ ମନେ ନାହିଁ। ତେଣୁ ମୁଁ ଭାବୁଛି କି ସେତିକି ଗଛ ହିଁ ଲଗେଇଥିବି।
ଓ ମୁଁ ତ ଏଇଯାଏଁ ମାତ୍ର ଦିଟି ଗଛ ଲଗେଇଛି।
ଆଚ୍ଛା ଗଛ ଲଗେଇବା ବହୁତ ଭଲ ଆପଣ ଯେତେ ବୟସର ହଉଛନ୍ତି ସେ ତେ ଗଛ ଲଗେଇବାଟା ହିଁ ଭଲ, ଗଛ ଦ୍ଵାରା ଯେହେତୁ ତୁ ଆମକୁ ଅଙ୍ଗାରକାମ୍ଳ ଅମ୍ଳ ଯାନ ମିଳେ ନିଶ୍ଵାସ ପ୍ରଶ୍ଵାସ ବେ ସୁବିଧା ହୁଏ ତେଣୁ ଆପଣ ଗଛ ଲଗାଇବାଟା ନିହାତ ଜରୁରୀ। ଆଜ କାଲି ଦୁନିଆରେ ଯେମିତି ସବୁ ହେଲାଣି ସମାଜରେ ଆମର ଜଙ୍ଗଲ ଲୋପ ପାଇବାକୁ ବସିଲାଣି। ତେଣୁ ଟିକେ ଆପଣଙ୍କ ଚତୁଃପାର୍ଶ୍ଵରେ ଚତୁଃପାର୍ଶ୍ଵରେ ଟିକେ ଜଙ୍ଗଲ ବନାନ୍ତୁ।
ହଁ ବନେଇବା।
ଆଚ୍ଛା ଆପଣଙ୍କୁ କୋଉ ପଶୁ ଭଲ ଲାଗନ୍ତି ବହୁତ ଭଲ ଭାବରେ?
ମତେ ମୟୂର ବହୁତ ଭଲ ଲାଗନ୍ତି ଆଉ ବାଘ ଭଲ ଲାଗନ୍ତି।
ମୟୂରରୁ ଭା ଜଣା ପଡିଲେ ଆପଣ ତାହେଲେ କୃଷ୍ଣ ପ୍ରେମୀ ହେଇଥିବେ।
ଆଜ୍ଞା ଆଜ୍ଞା।
ଆଚ୍ଛା ରାଧେ ରାଧେ।
ରାଧେ ରାଧେ।
ଆଉ ମୟୂୁର ଭଲ ଲାଗେ, ବାଘ ଭଲ ଲାଗେ। ଆଉ?
ଆଜ୍ଞା ଆଉ ଯେମତି ଉଁ ମାନେ ଘର ରଖା ବାଲା ପଶୁ ମାନଙ୍କରେ କୁକୁର, ବିଲେଇ
ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ଆପଣ ଜଣେ ପଶୁପକ୍ଷୀ ପ୍ରେମୀ।
ଆଜ୍ଞା ଆଜ୍ଞା।
ଯାହା ହଉ ଆଜିକାଲିର ସମାଜରେ ଯୁବପିଢିଙ୍କ ଭିତରେ କିଛି ଆଉ ପଶୁପକ୍ଷୀଙ୍କ ଭିତରେ ମନୋଭାବ କିଛି ରହିନାହିଁ ଆପଣଙ୍କର ଏତେ ଶ୍ରଦ୍ଧା ମନୋଭାବ ଦେଖିଲି ଜାଣିଥିବାରୁ ମତେ ବହୁତ ଆନନ୍ଦ ଲାଗିଲା।
ଧନ୍ୟବାଦ। ମତେ ବହୁତ ଖୁସି ଲାଗିଲା ଆପଣଙ୍କୁ ଏତେ ଖୁସି ଦେଖିକି।
ଆଚ୍ଛା ଯେତେବେଳେ ବି ଆପଣ ସମୟ ପାଇବେ ତାଙ୍କୁ କିଛି ଖାଦ୍ୟ ଦାନ କରିବେ, ଏବଂ ଜଳ ମଧ୍ୟ ଦାନ କରିବେ, ତ ଆପଣଙ୍କର ବହୁତ ଭଲ ଭାବରେ ମଙ୍ଗଳ ହବ। ଭଗବାନ ଆପଣଙ୍କୁ ମଧ୍ୟ ଖୁସିରେ ରଖିବେ।
ହଁ ହଁ। ଆଉ ମୋର ହଁ ଆଉ ମୋର ବି ମୋର ବି ଟିଉସନ ଟାଇମ ହେଇଗଲାଣି ମୁଁ ଆପଣଙ୍କୁ ପରେ ଇଏ କରୁଛି ଗଛ ଲଗଉଛି। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।